ହ୍ୟାଲୋ ହ୍ୟାଲୋ।
ହଁ, କୁହନ୍ତୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା, ଆପଣ କେମିତି ଅଛନ୍ତି?
ହଁ ବହୁତ ଭଲ ଅଛି।
ଆଉ କଣ ଆଜି କରୁଥିଲ୍ କଣ କରୁଥିଲେ?
ନା ଏଇତ କାମରେ ବ୍ୟସ୍ତ ରହିବା କଥା ଆଉ କଣ କରିବି, ଆପଣ କେମିତି କଣ ଚାଲିଚି ଆ ଆପଣଙ୍କର
ହଁ କାମ ଚାଲିଚି। ଆଉ ମୁଁ ତ ମାନେ କାମ ସବୁ ସାରିକି ଆସୁଚି ଘରକୁ।
ଆଚ୍ଛା ଆଚ୍ଛା।
ଅ କାମ ସରିଲାଇଁ ନା ଚାଲିଚି କଣ?
ନା ମୋ କାମ କୁଆଡେ ସରିବ ଆମେ ତ ବିଜନେସ୍ କରିବା ଲୋକ ଆମ କାମ ଚାଲିବ ରାତି ଦଶ ଟା ଯାଏଁ।
ହଁ ହଁ ଠିକ୍ କଥା ଠିକ୍ କଥା ହଁ ଠିକ୍ କଥା। ବିଜନେସ କରିବା ଲୋକ ପୁରା ବେସ୍ତ ସବୁବେଳେ ନାଇଁ।
ହଁ ଆଜ୍ଞା ବୋହୁତ ପ୍ରେସର୍ ଥାଏ।
ହଁ।
ସବୁବେଳେ। ପଟେ ଲୋକଙ୍କୁ ଦେଖ ସେପଟେ ଷ୍ଟକର ମ୍ୟାନେଜମେଣ୍ଟ। ବୁଝିଲେ ନ ଏପଟେ ଆପଣଙ୍କର ଗ୍ରାହାକଙ୍କୁ ଦେଖିବା।
ହଁ ସବୁ ସେଆ ସେଆ ସେଆ।
ତ ସବୁ ଯୋଗାଡ କରିବା ପଇସାପତ୍ର ହିସାବ ରଖିବା। ବୁଝିଲେ ନା, ସବୁ ଜିନିଷ ରଖିବାକୁ ପଡୁଚି। ଆପଣ କଣ କରୁଚ ନ୍ତି ଜାଣିବାକୁ ଚାହିଁବି?
ମୁଁ ତ ସ୍କୁଲରେ ଅଛି ଆଁ ପାଠ ପଢାଏ ପିଲାଙ୍କୁ। ଆଉ ମ ହ ଟିଉସନ୍ ବି କରେ, ସେମିତିରେ ସବୁ ପିଲା ଙ୍କ ସାଙ୍ଗେରେ ଉଁ ମୋର ସବୁ ମାନେ ଏ ଉଁ ବୁଝାମଣା ଚାଲିଥାଏ ଦିନ ସାରା ଆଉ
ଆଜ୍ଞା ବୋହୁତ ଭଲ ଜିନିଷ ଆଜ୍ଞା ଏକ୍ଚୁଆଲୀ ପାଠ ପଢେଇବାଟା ଲୋକଙ୍କୁ ଜ୍ଞାନ ପ୍ରଦାନ କରିବାଟା ଗୋଟେ ବହୁତ ଭଲ ମାନେ ସମାଜ ପାଇଁ ଗୋଟେ ବହୁତ ଭଲ
ମାନେ ଖାଲି ତ ଜ୍ଞାନ ଆମେ ଦଉନୁ ଜ୍ଞାନ ଅର୍ଜିତ କରୁଛୁ।
ଠିକ କଥା କହିଲେ ଏଇଟା ଗୋଟେ ସମାଜ ପାଇଁ ବହୁତ ବଡ ଜିନିଷ ଆପଣ କରୁଛନ୍ତି। ଆପଣଙ୍କର କାର୍ଯ୍ୟ ନିଶ୍ଚୟ ଆପଣଙ୍କର ଗୋଟେ ଆପ୍ରିସିଏସନ ଯୋଗ୍ୟ।
ଆଜ୍ଞା ଆ୍ଞା ହଁ ଆପଣ ବି ତ ବିଭିନ୍ନ ପ୍ରକାର ଗ୍ରାହକ ସାଙ୍ଗରେ ମିଶୁଥିବେ ଦିନ ସାରା ଭିତରେ? ଆଉ ହ
ତ ସେବା କରିବା ଆମ ଧର୍ମ।
ହଁ ସେୟା ସେୟା ସୋ ହଉ ଆପଣଙ୍କ ଭଲରେ ଚାଲୁ ସେବା। ଆଉ ଆପଣଙ୍କର ବିଜନେସ ବି ଭଲରେ ଚାଲୁ।
ଆଜ୍ଞା
ହଁ
ସମାଜର ଆଜ୍ଞା ସବୁ ପ୍ରକାର ଲୋକଙ୍କର ଦରକାର ଥାଏ। କିଛି ଲୋକ ଜଵ୍ କରନ୍ତି କିଛି ଲୋକ ଚାକିରି କରନ୍ତି କି କିଛି ଲୋକ ନିଜର କାମ ଧନ୍ଦା କରନ୍ତି ବୁଝିଲେ ନା ବେପାର କରନ୍ତି ଏ ସମସ୍ତେ ମିଶିଲେ ତ ସମାଜ ଟା ଆଗକୁ ବଢିବ ନହେଲେ ତ ଆଗକୁ ବଢିପାରିବ କୁହନ୍ତୁ ବୁଝିଲେ ନା ତ ଭଗବାନ ଯେତେ ଏତିକି ଯାହାକୁ ଯାହା କାମ ଦେଇଛନ୍ତି ସେଇ ହିସାବରେ ଆମେ ସକାଳୁ ଉଠି କାମ କରିବା। ଆଚ୍ଛା ଆପଣଙ୍କ ଦିନଚର୍ଯ୍ୟା କେମିତି ଥାଏ?
ଦିନ ଚର୍ଯା ମାନେ ଆମେ ମୁଁ ସ୍କୁଲ ଯାଏ ସ୍କୁଲ ରୁ ଆସେ ସ୍କୁଲ ରୁ ଆସିଲା ପରେ ମୋ ପୁଅର ପାଠ ଦେଖେ! ମୋ ପୁଅ ଦିନେ ସେଟା କଣ ପାଠ ପଢୁଛି କଣ କରୁଛି ତାକୁ ବି ସିକେ ଲୟ ନ ରଖିଲେ ହଉନି ଆଉ ତାକୁ ବି ଦେଖୁଛି। ତାକୁ ଦେଖିଲା ପରେଟିଉସନ କରୁଛି ଟିଉସନ କଲେ ଟିଉସନ ପିଲାମାନଙ୍କୁ ବି ଦେଖୁଛି। ସ ପ୍ରତ୍ୟେକ ପିଲାଙ୍କୁ ମୋ ପ୍ରତ୍ୟେକ ପିଲାଙ୍କୁ ମୁଁ ନିଜ ପୁଅ ଝିଅ ଭଳିଆ ଦେଖୁଛି ମୁଁ ହଁ ଏମିତି ନାହିଁ ଯେ ମୁଁ ଖାଲି ପଇସା ପାଇଁ ଅ ଟ୍ୟୁସନ କରୁଛି କି ପାଠ ପଢଉଛି। ମୁଁ ସେମାନଙ୍କୁ ମୋ ନିଜ ପୁଅ ଝିଅ ଭଳିଆ ଦେଖୁଛି ଆଉ ନିଜେ ସେମାନଙ୍କୁ ପଢଉଛି। ଆଉ ତାଙ୍କର ସବୁ ପ୍ରକାର ସୁବିଧା ଅସୁବିଧା ମଧ୍ୟ ବୁଝୁଛି ଏମିତି ଗୋଟେ ପିଲାଟେ ଥିଲା ଯିଏ କିି ଏବେ ସ୍କୁଲ ଛାଡିଦେବି କହିଲା ତାର ପଇସା ପତ୍ର ଅସୁବିଧା ଯୋଗୁ। ତାଙ୍କ ବାପା ବାପା ଆପଣ ମାନେ ଚାଲିଗଲେ ସେଇଠୁ ମାଙ୍କର ସକ୍ଷମ ନଥିଲା ପା ପାଠ ପଢେଇବା ପାଇଁ ତାପରେ ସିଏ କହିଲା ଭଲ ଛୁଆଟେ। ଭଲ ପାଠ ପଢୁଥିଲା ଆଉ ମୁଁ କହିଲି ସେତ ଭଲ ପଢୁଛି। ଆଉ କାହିଁକି ତାକୁ ଏମିତି ତ ଆମେ ଭଲ କର୍ମ କରିପାରୁନୁ? କିଛି ଆମକୁ ଭଗବାନ ଯଦି ଆମକୁ ଦଉଛନ୍ତି ଆମକୁ ଅ ଇଏ ଆମକୁ ଯ ଯୋଗ୍ୟ ବୋଲିି ଯଦି କରିଛନ୍ତି ଆମେ ଯଦି ସେତିକି ଆମେ ସାହାଯ୍ୟ ନ କରି କରିବା ତାହେଲେ ଆଉ କଣ କହିକି ମୁଁ ସେଇ ପିଲାର ଜିମା ଟାକୁ ନିଜ ଉପରକୁ ନେଇ ବୁଝିଗଲି ମୁଁ ତୋତେ ସବୁ ପଢେଇବି ତ ବହି ପତ୍ର ସବୁ ଯେତିକି ଖର୍ଚ୍ଚ ତର ପୁରା କ୍ଲାସ ଟେନ୍ଥ ପର୍ଯ୍ୟନ୍ତ ମୁଁ ତତେ ପଢେଇବି ମୁଁ ସେଇ ଗୋଟେ ଗୋଟେ ପ୍ରଣଟେ ନେଲି ଦେଖାଯାଉ ଭଗବାନ ମତେ କେତିକି ସାହାଯ୍ୟ କରୁଛନ୍ତି।
ପଡୁଛି। ବର୍ତ୍ତମାନ।
ସିଏ ଏବେ ସପ୍ତମ ଶ୍ରେଣୀ ପଢୁଛି ସପ୍ତମ ଶ୍ରେଣୀ ପଢୁଛି ସେ
ଆପଣ ଆକଚୁଆଲି ବହୁତ ବଡ ଗୋଟେ କାମ କରୁଛନ୍ତି ଏଇଟା ନିଶ୍ଚୟ ଆପଣଙ୍କର ପ୍ରଶଂସା ଯୋଗ୍ୟ।
ହଁ।
ଆଜ୍ଞା ନିଶ୍ଚୟ ଏଇଟା ପ୍ରଶଂସା ଯୋଗ୍ୟ କଥା ଆଜି କାଲି ଦୁନିଆରେ ଜଣେ ଜଣଙ୍କୁ ସାହାଯ୍ୟ କରିବାଟା ବହୁତ ବଡ କଥା। ଆପଣ ତ ଜଣେ ଛୁଆର ତାର ପୁରା ସମ୍ପୂର୍ଣ୍ଣ ଭାବେ ତାର କାର୍ଯ୍ୟକୁ ଆପଣ ନିଜ କୁ ନେଇଛନ୍ତି ଏହା କରୁଛନ୍ତି ଆପଣଙ୍କର ବହୁତ ବଡ ଏଇଟା ଜିନିଷ ବୁଝିଲେ ମୁଁ ନିଶ୍ଚୟ ଆପଣଙ୍କୁ ପ୍ରଶଂସା କରିବି ଏଇ ଜିନିଷ ପାଇଁ।
ଧନ୍ୟବାଦ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ସେ ଭଲ ଛୁଆଟା ଯଦି ସେମିତି ରହିଯାଇଥାନ୍ତା ତାର ଭବିଷ୍ୟତ ଅନ୍ଧାର ହେଇଯାଇ
ନିଶ୍ଚୟ ଆଜ୍ଞା ଏଇଟା ଏମିତି ଜିନିଷ ହେଲା ଯେମିତି କିି ଜଙ୍ଗଲ ଫୁଲ ଜଙ୍ଗଲର ମହକ ଦେଇ ପୁଣି ଥର ସିଏ ଉଁ ମରିଯାଏ ବୁଝିଲେନା ଓ କ ଥାଟା ଆପଣ ତାର ନିଜର ଭିତରେ ଥିବା ତା ଭିତରେ ଥିବା ଯୋଗ୍ୟତାଟାକୁ ଆପଣ ବୁଝିପାରିକି ତାକୁ ଦିପଦ ହାତ ଧରିକି ଆଗକୁ ବଢଉଛନ୍ତି ଯୋଉ ସମୟରେ କି ତାଙ୍କୁ ସାହାଯ୍ୟ କରିବା କିଏ ନଥାଏ? ବୁଝିଲେ ସେଇ ସମୟରେ ଆପଣ ତାକୁ ହାତକୁ ଧରିକି ଆଗକୁ ବଢଉଛନ୍ତି ଆଠୁ ବଡ କଥା ଆଉ କି କିଛି ବି ହେଇପାରିବନି।
ଆଜ୍ଞା ତାଙ୍କ ମା ମାନେ ତାଙ୍କ ମା ବି ବହୁତ ଭଲ। ଛୁଆଟା ବି ଭାରି ଭଲ ସେମିତି ତାଙ୍କ ର ପଇସା ପତ୍ର ନଥିବା ଯୋଗୁ ପାଠ ଛାଡିଦବା ଏ କେ ଦୁଃଖଦର ବିଷୟ ସେଇଥିପାଇଁ ମୁଁ କହିଲି ନା ମୁଁ ଯଦି ଏତିକି ଯୋଗ୍ୟ ଅଛି କାହିଁକି ନ କରିବି ଖାଲି ହଁ ମୋ ଛୁଆ ବୋଲି ନାଇଁ ସବୁ ଛୁଆଙ୍କୁ ନିଜ ଛୁଆ ବୋଲି ଭାବିବା ଦରକାର। ଆଉ ସେମାନେ ମଣିଷ ହବା ଦରକାର ଆଜିକା ଆଜିକା ତାରିଖରେ ସେମାନେ ସମସ୍ତେ ମଣିଷ ହବା ଦରକାର ମଣିଷ ହବା ଦର ମଣିଷ ତ କମ ବାହାରୁଛନ୍ତି ଆଜିକାଲି ଇଏରେ ଅ ଯୁଗର ଏତେ ଖରାପ ହେଇଗଲାଣି ଯୁଗ। ଏତେ ଇଏ ହେଲେ ଖରାପ ସଙ୍ଗତିରେ ବି ପଢିକି ପିଲା ଖରାପ ହେଇଯାଉଛନ୍ତି। ଅ ତ ସେ ସବୁ ଜିନିଷ ଲୟ ରଖିକି ଅ ଗୋଟେ ପୁ କାମ କରିବାକୁ ଯାଉଛି ଭଗବାନ କେତିକି ମତେ ସାହାଯ୍ୟ କରିବେ। କେତିକି ଇଏ କରିବେ ମୁଁ ତ ଜାଣିନି କିନ୍ତୁ
ବହୁତ ଭଲ ଜିନିଷ ଆଜ୍ଞା ଯାର ଯିଏ ସାହାଯ୍ୟ କରିବାର ମନରେ ନିର୍ଦ୍ଦେଶ କରଦିଏ। ବୁଝିଲେ ନା ତାକୁ ନିଶ୍ଚୟ ଭ ଭଗବାନ ସାହାଯ୍ୟ କରିବେ ଆପଣ ତ ବହୁତ ଭଲ ଜିନିଷ କରୁଛନ୍ତି ସମାଜ ପାଇଁ ଭଲ କରୁ ତା ପାଇଁ ଭଲ କରୁଛନ୍ତି ତ କୋଉଠି ନା କୋଉଠି ଭଗବାନ ବି ଆପଣଙ୍କର ଆଗକୁ ବହୁତ ଭଲ କରିବେ ବୁଝିଲେ ଆପଣଙ୍କୁ ବି ବହୁତ ଭଲ ସାହାଯ୍ୟ କରିବେ ଏଥିରୁ ଜଣା ପଡୁଛି। ଆପଣଙ୍କର ହୃଦୟ ବହୁତ ଭଲ ବୁଝିଲେ ଏମିତିକା ଲୋକ ଲୋକଙ୍କର ଆଜିକାଲି ଆକ୍ଚୁଲି ସମାଜରେ ଦରକାର୍ ଅଛି।
ଆଜ୍ଞା।
ପିଲା ଆପଣ ନିଶ୍ଚୟ ଭାବେ ଏଭଳିଆ କାମ କରୁଥାନ୍ତୁ ଆମର ସେତିକି ଭଗବାନଙ୍କ ପାଖ ରେଆମ ଆମର ସେତିକି ଗୁଆର ରହିବ ବୁଝିଲା ଆପଣଙ୍କ ଦେହ ସୁ ସୁସ୍ଥ ଶରୀର
ଧନ୍ୟବାଦ ବହୁତ୍ ଧନ୍ୟବା
ଆପଣଙ୍କ ଶରୀର ଫରୀର ସୁସ୍ଥ ଅଛିତ?
ଆଜ୍ଞା ଆଜ୍ଞା।
ଆପଣଙ୍କ ଶରୀର ସୁସ୍ଥ ଅଛିନା?
ଆଜ୍ଞା ଆଜ୍ଞା ଶରୀର ସୁସ୍ଥ ରହୁଚି ଆଜ୍ଞା ଆ ଶରୀର କିଛି ଏମିତି ଏବେ ପର୍ଯ୍ୟନ୍ତ କି କି ସମସ୍ୟା ନାହି।
ନାଇଁ ତଥାପିବି ଆମେ ସୁସ୍ଥ ଶରୀର ପାଇଁ। ସବୁବେଳେ ଦିନ ଆମ ଦିନ ଚର୍ଯାରେ କିଛିଟା ସକାଳ ଆମର ସକାଳ ଭ୍ରମଣ ଗୋଟେ କରିବାକୁ ପଡ଼ିବ ଏବଂ କିଛିଟା ଯୋଗ ପ୍ରାଣାୟାମ ଏଇ ଗୁ ଜିନିଷ ଗୁଡାକୁ କଲେ ଶରୀର ଆହୁରି ଭଲ ରହିବ ତାସହିତ ଆଜିକାଲି ଯୋଉ ବିଭିନ୍ନ ପ୍ରକା ପ୍ରକାର ଖାଦ୍ୟ ରହୁଚି ବାହାର ତେଲ ଛଣା ଖାଦ୍ୟ ଏଗୁଡ଼ାକ ବନ୍ଦ କରିକି ସାଧା ପରିବା ସବୁଜ ପରିବା ଖାଇବା ଏବଂ ବିଭିନ୍ନ ପ୍ର କାର ଜିନିଷ ଭିଟାମିନ୍ ଜିନିଷ ଗ୍ରହଣ କଲେ ଆହୁରି ଦେହ ଭଲ ରହିବ ବୁଝିଲେ ଆପଣ ଯେହେତୁ ଗୋଟେ ଛୁଆ ମାନଙ୍କୁ ପଢଉଚନ୍ତି ସେମାନଙ୍କୁ ଆଗକୁ କେମିତି ବଢିବେ କହୁଚନ୍ତି ମୁଁ ନିଶ୍ଚୟ କହିବି ଆପଣ ଛୁଆ ମାନଙ୍କୁବି କିଛିଟା ଜିନିଷ କୁହନ୍ତୁ ସନ୍ ନିଜ ଶରୀର କେମିତି ସୁସ୍ଥ ରଖିବେ ଏବିଷ ୟରେ ଟିକେ ଛୁଆ ମାନଙ୍କୁ କୁହନ୍ତୁ ଯାହା ଫଳରେ ସେମାନେବି କିଛିଟା ଆଜିକାଲି କରିପାରିବେ ଆଜି ଆଜିକାଲି ଦେଖନ୍ତୁ ମୋବାଇଲ୍ ଯୁଗ ହେଲା ସମସ୍ତେ ନିଜ ମୋବାଇଲକି ଧରିକି ପିଲା ରହିଲେ ଖେଳିବାକୁ ବାହାରକୁ ଗଲେ ନାହିଁ ବୁଝିଲେ ୟା ଫଳରେ କଣ ପିଲାଙ୍କର ଯୋଗ ବ୍ୟାୟାମ ହେଇ ପାରିଲା ନାହିଁ ଶାରୀରିକ କ୍ଷମତା କମି କମି ଯାଉଚି ଦିନକୁ ଦିନ ବୁଝିଲେ ଆପଣ କିଛିଟା କହିଲେ ସେମାନେ ଅନୁପ୍ରାଣିତ ହୋଇ ଆଗକୁ ନିଜ ଶରୀର ସୁସ୍ଥ ରଖିବା ପକେଇବି ଦି ପାଦ ଆଗକୁ ନେବେ ନାକଣ କଉଚନ୍ତି।
ଆଜ୍ଞା ଆ ପୁରା ଠିକ୍ ପୁରା ଠିକ୍। ପୁରା ଠିକ୍ ଆଉ ସେୟାହିଁ ମୁଁଏଥର କରିବି ଆପ ଆପଣ ମତେ କହିଲେ ମୁଁ ସେଇ ବିଷୟରେ ଜଣେଇବି ଏବେ ଛୁଆ ମାନଙ୍କୁ। ଯେ ସ୍ଵସ୍ଥ୍ୟହିଁ ସମ୍ପଦ ତ ନି ନିଜ ସଵାସ୍ଥ୍ୟହିଁ ଦେଖିବା ଦରକାର୍ ସ୍ୱାସ୍ଥ୍ୟ ଭଲ ଥିଲେ ନିଜ କର୍ମ କରିପାରିବେ ଆଉ ଯଦି ସ୍ବାସ୍ଥ୍ୟ ଯଦି ଭଲ ନଥିବ ହଁ।
ତାପରେ ଆଜ୍ଞା ପାଠ ପଢିବାକୁ ହେଲେ ଗୋଟେ ଭଲ ମସ୍ତ ମସ୍ତିଷ୍କ ସହିତ ଭଲ ସଵାସ୍ଥ୍ୟବି ଦରକାର୍ ବୁଝିଲେନା ଆପଣ ଯେମିତି କହିଲେ। ବୁଝିଲେ ଯୋଉମାନେ ବାହାରେ ଖେଳାଖେଳି କରିବେ ଟିକେ ଶରି ଶାରୀରିକ ପରିଶ୍ରମ କରିବେ ସେମାନଙ୍କର ମୁଣ୍ଡଟାବି ଟିକେ ପାଠ ପଢାରେ ଭଲ ଲାଗେ ଆଗକୁ ବଢି ଚାପାରେ ବୁଝିଲେ ତାସହି ତ ପିଲାମାନଙ୍କୁ ବିଭିନ୍ନ ପ୍ରକାର କୁଇ ଯୋଉ ଯେମିତିକି ଆମର ସାଧାରଣ ଜ୍ଞାନ ଏଗୁଡ଼ାକ ଜିନିଷ ବିଷୟ ଆପଣ ଟିକେ ପଢେଇଲେ ସେମାନେ ଦେଶ ଦୁନିଆରେବି କଣ ଚାଲିଚି ସେ ବିଷୟରେବି ଜାଣି ନା କଣ କହୁଚନ୍ତି। ଆଉ ଆପଣ ଛୁଆ ମାନଙ୍କୁ ପଢେଇବାକୁ ଆଉ କଣ କରନ୍ତି।
ଆଉ ଆପଣ ଆପଣଙ୍କ ସ୍ଵାସ୍ଥ୍ୟ କେମିତି ଅଛି ଆଜ୍ଞା କୁହନ୍ତୁ। ଆପଣ ବ୍ୟାୟାମ କରନ୍ତି ନା ନାହିଁ ବ୍ୟାୟମ ନାଇଁ ବ୍ୟାୟାମ କରୁଛନ୍ତି। ସ ସକାଳୁ କରୁଛନ୍ତି ହଁ ବହୁତ ଭଲ ଭଲ ଜିନିଷ। ବହୁତ ଭଲ ଜିନିଷ ଆଉ ମତେ ଟିକେ ସମ ସମୟର ଅଭାବ ହେବା ଯୋଗୁ ମୁଁ ଟିକେ ବ୍ୟାୟାମ କରିପାରୁନି। କିନ୍ତୁ ଖାଲି ଚଲା। ବାଟ ଖାଲି ଆଉ ତ ଟାଇମ ଜମାରୁ ହିଁ ସମୟ ହଉନି। ମୁଁ ଯେ ଯେହେତୁ ପୁରା ଇଏରେ ରହୁଛି ବ୍ୟସ୍ତତା ଜୀବନରେ ରହୁଛି। ନିଜ ପାଇଁ ଟିକେ ସମୟ କାଢିବା ମାନେ ହଉନି ଟିକେ କଷ୍ଟକର। ତ ହେଉ ଯାଉଛି ହୋଉନି ଜମା କିନ୍ତୁ ହେ ଲେ ବି ଚେଷ୍ଟା କରୁଛି କରିବି କହିକି ଚେଷ୍ଟା ହିଁ ଚାଲିଛି ଚେ ଟା କେବେ ସଫଳ ହଉ
ନା ନା ଏଇ କଥାରେ କଣ ହୁଏ ମୁଁ ଆପଣଙ୍କୁ ଗୋଟେ କଥା କହିବାକୁ ଚାହିଁବି। ଏଇ ବିଷୟ ପ୍ରତି ଆପଣ ଗୋଟେ ଥର ଆରମ୍ଭ କରିଦେଲେ। ସିଏ ଆପଣଙ୍କର ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଇଯାଏ ବୁଝିଲେ ନା। ଆମ ସମସ୍ତଙ୍କ ପାଖରେ ସମୟ ନଥାଏ ସମୟ ଆମକୁ ବାହାର କରିବାକୁ ପଡେ। ବୁଝିଲେ ନା ଯେମିତି ଆମେ ନିଜର ମନ ମ ତାଣିଆ ଜିନିଷ କରିବାକୁ ସମୟ ବାହାର କରୁଛେ। କିଛି ସମୟ ସେମିତି ଆମ ଶରୀର ପାଇଁ କିଛି ସମୟ କାଢିବାକୁ ପଡିବ। ସେଇ ବ୍ୟସ୍ତବହୁଳ ଜୀବନ ଭିତରେ।
ହୁଁ ହୁଁ ହୁଁ ହୁଁ। ହଉ ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଧନ୍ୟବାଦ।
ହଁ ହଁ ମ୍ୟାଡ଼ାମ ମୁଁ ବି କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ରହିଲି ହଁ।